ହ୍ୟାଲୋ।
ଗୁଡ଼୍ ଇଭିନିଂ।
ହଁ ଶୁଣାଯାଉଚି?
ହ୍ୟାଲୋ।
ହଁ କାନଟେ ଲାଗିନି କି ଫୋନ୍ ଟା ଟିକେ ଶୁଣାଯାଉନି ସାଉଣ୍ଡ ତ।
ଶୁଣାଯାଉନି?
ହଁ, ହଁ, ସୁନା ହି କଟୁନି ଶୁଣା ଯାଉଛି କିନ୍ତୁ ଦୂରେଇକି ଯେମିତି ଲାଗୁଚି।
ଓ ହଁ। ଏବେ ଏବେ କଥା ଏବେ ଶୁଣାଗଲା?
ଶୁଣାଗଲା ଟିକେ।
ଓହୋ। ଆଉ କଣ କରୁଚ?
କିଛି ନାହିଁ ଏବେ ବସିଚି ଉଁ କପଡା ପତ୍ର ଟିକେ ପଡିଥିଲା ତ ସେଟା ଭାଙ୍ଗିକି ତାପରେ ରାତି ପାଇଁ ଭାତ କରିବି ଆଜି, ମାଛ ବେଳାର ବଳି ଯାଇଛି ତାକୁ ଝୋଳ କରିଦେବି ଝୋଳରେ ତ ରୁଟି ଖାଇହବନି, ଭାତ ଯୋଡ଼େ କରିଦେବି ଆଉ ଗରମ ଭାତ ଯୋଡ଼େ। ଝୋଳ ଆଉ କଣ ଟିକେ ଚଟଣି ଫଟଣି ଟିକେ ବନେଇଦେଲେ ଆଉ
ସାଧା ଟିକେ ଆଉ ସାଧା ଟିକେ ଆଉ ନାଇଁ।
ହଁ। ଆପଣ କଣ କରୁଥିଲେ?
ମୁଁ ବି ସନ୍ଧ୍ୟା ଫନ୍ଧ୍ୟା ଦେଲି, ବାପାଙ୍କୁ ଶ୍ଵଶୁରଙ୍କୁ ଚା ଜଳଖିଆ ଦେଲି
ଯିବା।
ଚା ଜଳଖିଆ ଦେଇକି ରାତି ରୋଷେଇ ଆରମ୍ଭ କରିନି, ସାଢ଼ ଆଠଟା ସାଢେ ଆଠଟା ଆଡ଼କୁ କରିବି ଆଉ। ରାତିରେ ରୁଟି ହୁଏ। କଣ କହିଲ?
ରୋଷେଇ ଟା କେତେବେଳେ ଯାକେ ସାରି ଦଉଚ?
ରୋଷେଇ ସାରୁଚି ଆ ମାନେ ଲେଟ୍ ରେ ଯୋଉ ଦିନ ନାସ୍ତା ଟିକେ କରିିଥିବେ ନା, ସେଦିନ ଟିକେ ମାନେ ଲେଟ୍ ରେ କରେ, ସାଢ଼େ ଆଠଟା ବଳକୁ ମାନେ ଚକଟା ଚକୁଟି କରେ। ମାନେ ଆଗ ଭଜା ଭାଜି ଦେବି କାଟିକିରି ବସେଇ ଦେବି, ତାପରେ ଅଟା ଚକୁଟି ବି ଆଉ। ଆଉ ଯୋଉଦିନ କିଛି କରିନଥିବି ସେ ସେଦିନ ଟିକେ ଜଲଦି କରିଦେବି, ନଅଟା ସୁଦ୍ଧା ଦେଇଦେବି।
ଆପଣଙ୍କ ଘରେ କିଏ କିଏ ଅଛନ୍ତି?
ଓ ହଁ, ଘରେ ଆମେ ସ୍ୱାମୀ, ସ୍ତ୍ରୀ, ପିଲା ଛୁଆ ଦିଟା, ଶାଶୁ, ଶଶୁର। ଆଉ ଦେଢ଼ସୁ ଶୁର, ଯା, ଦିଅର ସବୁ ଅଛନ୍ତି କିନ୍ତୁ ମୋ ପାଖରେ ଶାଶୁ, ଶୁଶୁର ଅଛନ୍ତି।
ଓହୋ, ପୁଅ ଯୋଉ ପୁଅଝିଅ ମାନେ ସବୁ କଣ ପଢୁଛନ୍ତି ସବୁ କଣ?
ଛି ଝିଅଟାର କ୍ଲାସ୍ ସେଭେନ୍ କ୍ଲାସ୍। ଆଉ ପୁଅଟାର ଫୋର୍ କ୍ଲାସ୍।
ଆଚ୍ଛା।
ଆଉ ତମର?
ମୋର ଝିଅ ଗୋଟେ।
ଝିଅ ଗୋଟେ କେତେ ଗ୍ଲାସ୍?
ଦଶମ ପଢ଼ୁଛି।
ଦଶମ ପଡିଲାଣି ନାଇଁ, ଏଇ ବର୍ଷ ଦଶମ ହେଲା?
ହଁ, ଏ ବର୍ଷ ଦଶମ।
ଓହୋ, ଆଉ ଭାଇ କଣ କରୁଛନ୍ତି?
ଏ ପୁଲିସ୍ ରେ ଅଛନ୍ତି।
ଓହୋ, ବାହାରେ ରୁହନ୍ତି ନା ପାଖରେ ରୁହନ୍ତି?
ପାଖରେ ଘରେ, ତାଙ୍କ ପାଖ ସହିତ ହିଁ ରହୁଛୁ କ୍ୱାଟରେ ରହୁଛିଆଉ।
ଓହୋ। ଆଉ ବାପ ମାଆ ଗାଁରେ?
ନା, ଅଛି ସହରରେ।
ହଁ, ହଁ।
ଗାଁ ରେ ସେଠି ରହିଲି ବାହାଘର ପରେ ମୋ ଝିଅ କୁ ତିନି ବର୍ଷ ହେଲା ସେବେ ଜାଗେ ରହିଲି, ତାପରେ ଛୁଆ ପାଠ ପଢିବା ପାଇଁ ତାପରେ ଇଏ ଡିଉଟି ସବୁଦିନେ ଯିବା ଆସିବା ହେଲା ତେଲ ଖର୍ଚ୍ଚ ପାଖାପାଖି ଆସି ମାସକ ଯେତିକି ଆମର ଘର ଭଡା ଖର୍ଚ୍ଚ ସେତିକି ଖର୍ଚ୍ଚ ତେଲ ଖର୍ଚ ଆସିଗଲା। ତେଣୁ ତାପରେ ସେଠି ଗାଁରେ ଟିକେ ପାଣି ସୁବିଧା ନଥିଲା କୂଅ ଥିଲା ଯେ ସେ ମଟର ଲାଗିଥିଲା। ମୋଟର ବି ସେତେ କାମ କଲାନି ଅଧା ଦିନ ଖରାପ ହବ।
ଖରାପ ହେଇଯିବ କାରଣ ହଁ।
ପାଇପ ଲଗାଇ କର ତାପରେ ଝିଅ ବି ବଢିଆ ଟାଇମ ହେଲା ତାପରେ ଏମିତି ବି ଖର୍ଚ୍ଚ ଟା ହୁଏ ନା ଇଏ ଯୋଉ ପାଇବା କରନ୍ତି ଡେଲି ପଇସା ଟା ଯାଇତେ ଲ
ପଇସା ଟା ତେଲ ପଇସା ହଁ ତାପରେ ମଟର ଖରାପ ହେଲେ ମାନେ ତ ଶହେ ଦୁଇ ଶହ ଯିବ ନାହିଁ ତା ଦେହରେ ପୁଣି ପାଞ୍ଚ ଶହ ହଜାର ଏମିତି।
ହୁଁ ଏମିତି ହେଇ ହେଇ ତାପରେ କହିଲେ ନାଇଁ ଚାଲ ଯିବା ସେଠା ରହିବା ଉଡା ତ ଏକା କଥା। ସେଠୁ ଭଡା କେତେ ବର୍ଷ ରହିଲୁ। ତାପରେ କାଟର ମିଳିଲା। ତାପରେ ଗୋଟେ ଖଟରେ ଛାଡିଲୁ ତାପରେ ପୁଣିଆ ମିଳି ନଥିଲା ପୁଣି ଭଡା କେ କେତେ ଦିନ ରହିଲୁ। ତାରେ ପୁଣି ଏ ଫଟର ଟା ମିଳିଛି ଯଠି ବସ୍ତ ରହୁଛୁ ଆଉ।
ହଁ ସେଇ ଖର୍ଚ୍ଚ ଟା ଯୋଉ ଯିବା ଆସିବା ହଉଥିଲା ସେଇଥିରେ ଭଡାର ମାନେ ଯ
ହଁ ତ ବଡ ମାନେ ସେ ଯାଉଥିଲା ବୋଲି ଏଟା ଆସିକି ରହିଲେ ତାପରେ ଭଡା ରହିଲେ ସୁବିଧା ନିଜର ନା ପାଣି ସୁବିଧା ଯଦି ଗାଁରେ ପାଣିଶ ପୂଜା ଥାନ୍ତା ମୁଁ ଏତେ ଆଉ ଆସିବା ପାଇଁ ମୁ ମାନେ ରାଜି ହେଇଁ ନଥାନ୍ତି। ମେନ୍ ତ ପାଣି ସୁଦ୍ଧା ନାହିଁ ତାପରେ କୂଅରେ ସବୁବେଳେ ପାଣି
ନେନେ ହଁ।
ଖରା ଦିନେ ସବୁ ହେଇ କୂଅରୁ ପାଣି ତ ଶୁଖିଯାଏ ପାଣି ପାଣି ମିଳେନି ରାତିରେ ଆଉ କଣ କରିବୁ ସେ ନଳକ ପୁର ଏ ରାତିରେ ଜଗି ଜଗି ପାଣି ବାହାରି କଷ୍ଟ।
ଉ ପାଣି କଣ କି ମାନେ ତଳୁକୁ ଖସିଯାଏ। ଖରାଦିନେ ହଁ। ତାର ଯୋଉ ଇଏଟା ଥାଏ ଧାରା ଟା ସେଇଟା ପୁରା ତଳୁ ଖସିଯାଏ।
ସେଥିପାଇଁ ତ ଆସିଛୁ, ଆସିଛୁ, ଏବେ ତ ପୁଣି ଯ ଦଶତମ ପରେ ଦେଖି କଣ କେମିତି ହଉଛି ପଢା
ଆମ ଆଗ ଝିଅର ଭବିଷ୍ୟତ ଦେଖିବେ ନା? ସୁବିଧା ଦେଖିବେ ଆଗ
ପଢିଲା ପରେ ବି ଯିବା ପାଇଁ, ଯାହା ହେଲେ ବି ନିଜ ବୁଲି ପାରିବେ କି -ଗାଁରେ ସାଙ୍ଗସାଥି କିନ୍ତୁ ଆମକୁ ମତେ ତ ଟୋଟାଲ ତାପରେ ମୋ ସାମ୍ନାରେ ମାନେ ସେ ଗାଁରେ ରହୁଛନ୍ତି ମୋ ଦେଢ଼ ଶାଶୁ ଯିଏ
ହୁଁ
ତ ଆଉ ଟିକେ ଇଏ ରହିବା ପାଇଁ ହଁ। ତ ମତେ ଇଚ୍ଛା ନାହିଁ ରହିବା ପାଇଁ ବିଲକୁଲ ବି ତବେ କଣ କରିବି ଆଉ, ବାଧ୍ୟ କଲ ତ କିଛି କଣ କରିବି ପଛ ପଛେ ତ ଯିବାକୁ।
କୁଆ ଟିକେ ଲାଗିଗଲେ ହଁ ଯେହେତୁ ଭାଇଙ୍କର ମନ ଅଛି ତାପରେ ଛୁଆ ଟିକେ ଛୁଆର ମେଟ୍ରିକ ପାର ହେଇଗଲେ ଛୁଆ ତ ପ୍ଲସ ଟୁ। କରିବ ନା ସେତେବେଳକୁ ଯାଇକିରି ଦେଖିବେ, କାହାକୁ ଯିବେ ଆଉ କଣ।
ସେ ନାଇଁ। ଅଛି ନା ଅଛି ଡୁଟି ଅଛି ଏବେ ଆହୁରି। ତେର ଚଉଦ ବର୍ଷ, ତେର ଚଉଦ ବର୍ଷ ହେତ ଯିବୁନି ଗାଁକୁ। ମୁ ଯିବିନି ବିଲକୁଲ। ଯିବ ହେଲାଡ କି ତେର ଚଉଦ ବର୍ଷ, ତେର ଚଉଦ ବର୍ଷ କି କଥା ଦେଖିଛି ଆଜି କାଲି ଯୋଉ ଦେହ ପା ଖରାପ ଗୀ ତ ଦେଖି ନାହାନ୍ତି ଟେନସନ ରଇ ରାଉଛି ମାନେ ଆଉ ଟେନସନ ନିଏ ନ ନିଏ
ବେନି ଶାନ୍ତିରେ ଟିକେ ମଣିଷ ବଞ୍ଚିବ।
ସେତେବେଳେ କଥା ସେତେବେଳେ ଦେଖିବା ଏବେ କଥା ଆଜି ଭାବିବା।
ହଁ ଠିକ କଥା, ସେତେବେଳେ ମାନେ କାଲି କଥା ଆଉ। ଆଜି ଏମାନେ ମୁଣ୍ଡରେ ପୁରେଇ
ହଁ କାଲି କଥା ମୁଁ କହିପାରିବି କି? ଏମିତି ମୋର ଆଈ ଜଣେ ମାନେ ଆଈ। ସମ୍ପର୍କୀୟ ଲାଗିବେ କିନ୍ତୁ ତାଙ୍କ ଏଜ ଆଈ ପରିକା ହେଇନି। ତାଙ୍କ ପୁଅ ହିଁ ମୋ ଏଜର। ତୋ କଥା କୁ ଧ୍ୟାନ ଦିଅ ମୋ ମା ଏଜର। ସେ ପୁରା ଏମିତି ମୋ ଭାଇ ବାହାଘର ଥିଲା ମୋ। ଭାଇ ବାହାଘର ପାଇଁ ସମ୍ବଲପୁରୀ ଶାଢ଼ୀ ଆଣି ବ୍ଲାଉଜ ଫ୍ଲାଉଜ ବନେଇବା ପାଇଁ ଦେଇଛନ୍ତି। ଦେଖ ମାନେ ତା ଗୋଟେ ଦିନ ହେଇକି ହାଟ ବାହାରିକିଇ ହେଇଗଲେ। ତ ଆମେ ଜିନିଷ ରେଡି କରୁଛନ୍ତି। ଏଇ ସମୟରେ ପିନ୍ଧିବା କିନ୍ତୁ ପିନ୍ଧି ପାରିବା କି ନା ଏଟ। ସେ ଭଗବାନ ଜାଣିଛନ୍ତି ନା।
ହୁଁ ନା ମ ସିଏ ବି ଠିକ କଥା। ହଁ।
ଆମୁଁ ଆମେ ଅନେଇଥିବା ନାହିଁ ଏହି କାମ ପଡିଲେ ଲ। ଗେଇବା ପିନ୍ଧିବା ଏଇ କାମ ପଡିଲେ ଠିକି ଯିବା। ଖାଇବା ଆଉ ସେ ଅନେଇବା ଅପେକ୍ଷା କରିବା କଥା। ନୁହେଁ। ଏଇନେ ଅଛି ଏଇନେ ଠିକ ଲାଗୁଛି ଏଇନେ ଭାଇ କର।
ହଁ ଠିକ କଥା।
ଆପଣଙ୍କ ସତେ ଘର ମାନେ ବାପଘର ଟା କେତେ ବାଟ?
ନା ବାପ ଘର ଦୂରରେ ଅଛି। ଆ ବାପଘର ଦୂର ରେ ଅଛି। ଆମେ ବି ସେଆଡକୁ ପଳେଇ ଆସିଛୁ। ଦିନି ଚାରି ଭାଇ। ଦି ଭାଇ ଗାଁ ରେ ଅଛନ୍ତି ଆଉ ଆମେ ଦୁଇ ମଝିଆ ଇଆଡେ ପଳେଇ ଆସିଛୁ ଆଉ ବାହାରକୁ ଆଉ। ହଁ ସହରରେ ଗୋଟେ କମ୍ପାନୀରେ କାମ କରୁଛନ୍ତି।
ସହର ବୋଲେ ଏଇ ଆ। ନନ୍ଦନକାନନ ସେଇ ସହର ଏରିଆ।
ହଁ ହଁ।
ଅହୋ।
ସେମତି ଆଉ ନାଇଁ କ୍ଵାଟର ମିଳିଚି।
କମ୍ପାନୀ କ୍ୟାଟର ଦେଇ
ହଁ କମ୍ପାନୀ ଦେଇଚି।
ହଁ ସେ କମ୍ପାନୀ ଥିଲେ ଥଳି ଯିବ ମାନେ ସୁରକ୍ଷିତ ଥିବ ନା। ସବୁ କିଛି ଚୋରି ହାରି ନାହିଁ। ଏବ୍ ଏବେ ବହୁତ ମାନେ ଦେଖି ଓ ଓ ଖବର ଆସୁଚି ଭୁବନେଶ୍ୱରରେ ଏତେ ଚୋରି ହେଲା ସେତେ ଚୋରି ହେଲା।
ହଁ ନାଇଁ ନାଇଁ ଚୋରି ପିଲାପିଲି ଏଇ ଯୋଉ ଆମେ ଘରେ ଶୋଇଥିଲେ ବି ଛୁଆ ନିଶ୍ଚିନ୍ତରେ ବାହାରେ ଖେଳିପାରିବେ। କାରଣ ସବୁ ୱାଚମ୍ୟାନ ସବୁ ଏପଟେ ସେପଟେ ସବୁଆଡ଼େ ଅଛ
ସେଇଟା ସୁବିଧା ଅଛି ବୋଲି ଭଲ ତାମାନେ ଆପାର୍ଟମେଣ୍ଟଟା ଆପଣଙ୍କୁ ଦେଇଚି।
ହଁ ହଁ ସେପଟି ଅଛି।
ସେଇ ତାହଲେ ସୁବିଧା ଆରାମ ସେ କିଛି ନାହିଁ କିନ୍ତୁ ବାହାରେ ନିଜେ ଭଡା ନେଇକି ରୋହିବା ଟିକେ ଇ ନିଜ ଘର ହେଲେ ବି ତ ଡର ଲାଗୁଛି ଆଉ।
ହଁ ଡର ଲାଗୁଛି। ଆଉ କଣ କଣ କରିବା। ନାଇଁ ସେ ଯେତ୍ ତେବେଳେ ତ ଫୋନ ଖୋଲିଲା ଆଳକୁ କିଛି କିଛି ନ୍ୟୁଜ ଦେଖିଆକୁ
ହୁଁ ମୁଁ ସେଇଥିପାଇଁ ଆଉ ନ୍ୟୁଜ ହିଁ ଆଡ୍ ହଉନି। ଫୋନ୍ ଟିଭି ତ କେବନାଇ ଫୋନ ନ୍ୟୁଜ ତ ଦେଖେନି। ୟୁଟୁବ ବି କେତେବେଳେ ଖୁଲିଲେ ବି ସେ ଯୋଉ ଆସେ ଖବର ଗୁଡା କାରଣ ଆଜି ଏମତି ହେଲା ଏତେ କେତେ ଟେନସନ ନବ ମଣିଷ। ସେଇଟା ମୁଁ ଆଉ ଦେଖୁନି। କାରଣ ମାଇଁଣ୍ଡ୍ ମୋ ମୋର ଟେନସନ୍ ହଉଚି ମୁଁ ଦି ଦିନ ଦଶ ଦିନ ଯାକେ ସେଇ କଥା ଭାବୁଥିବି। ମୁଁ ତ ଆଉ କିଛି କରିପାରିବିନି ନା। ସେ ଜିନିଷ ଦେଖିଲେ ମୁଁ କିଛି ଭଲ କରିପାରିବି କି?
ନା ନାଇଁ ନାଇଁ ହଁ ଦୁଃଖ ଛଡା ଆଉ କଣ କରିପାରିବା?
କହିପାରିବିନି ସେଇ ସମାନ୍ ଦି ଦିନ୍।
ନ ଦେଖିବାଟା
ଦେଖିବା ଭଲ ଆମ ହାତରେ ଯଦି ଥାଆନ୍ତା ତ ମୁଁ ଦେଖିକି ଯଦି ଭଲ କରିପାରନ୍ତେ ମୁଁ ସବୁବେଳେ ଦେଖି
ସବୁବେଳେ ଦେଖନ୍ତି ସତ କଥା, ନ ଆ ଅଲଗା କିଛି ଏମତି ଆ ମ୍ୟୁଜିକ୍ ରୋଷେଇ ଫୋଷେଇ ଏଗୁଡା ଦେଖିକି ଟାଇମ ପାସ୍ କରିବୁ ଆଉ।
ହଁ ସେଇଗୁଡା ହିଁ ଦେଖେ ଆଉ ସେ ସବୁ ଜିନିଷରେ କାଇଁ ନିଜ ମୁଣ୍ଡ ଗରମ କରିବ କହିଲ ନିଜକୁ ଦେଖିବା ଆଜିକାଲି ଯୋଉ ଦେହ ପା ଖରାପ
ନିଜ କଥା ଭାବିବାକୁ ଆଉ ମାନେ ସେଇଟା ବି ମାନେ ଏଇ ଯୋଉ ପରିବାର ଭିତରେ ରହିକିରି ନା ନିଜ କଥା ବି ଆମେ ଭୁଲି ଯାଉଚି।
ହଁ ନିଜ ପାଇଁ ସମୟ ବାହାର କରି ହଉନି।
ବାହାର କରିବନି ଆଉ ତା ପାଇଁ ତ ଯେତିକି ବି ବାହାରୁଛି ଆମେ ଟିକେ ବାହାର କରିବାକୁ ଚେଷ୍ଟା କରୁଛୁ।
ଆଉ କଣ କରିବା
ଓ ଆଉ କଣ କୁହ ବୁଲିବାକୁ ଭଲ ଲାଗେ?
ସେମିତି ଆଗ ଭଲ ଲାଗେନି ଏବେ ଟିକେ ଭଲ ଲାଗେ ଯେ ଭଲ ଲାଗିଲା ବୋଳୁ ଗୁଡ଼ ପେନ୍
ସେ ସେ ହା ହା ହା ହା ହା ହା ହା ବୟସ ବୟସ ମାନେ ଷ୍ଟାର୍ଟିଂ ରୁ ଯେତେବେଳେ ବୁଲିବାର ଥିଲା ସେତେବେଳେ ଆଉ ଇଏ ହେଲାନି
ହଁ, ଏବେ ମନ ବେଳକୁ ଆଉ ଶରୀର ଧୋକା ଦୋଉ
ସରିର ଧୋକା ଦେଇ ଦେଉଛି।
ହୋଉ ମୁଁ ଯାଉଛି ଭାତ ଟା ବସେଇଚି ଚାଉଳ ଟା ଲଗେଇଦବି ଟିକେ